ହାଲୋ ଦିଦି କଣ କରୁଛ ହାଲୋ।
ଏଇ ବସିଥିଲି ତୁ।
ନା ମୁଁ ଏଇ ବସିଛି ନା ଗୋଟେ କାମ ଥିଲା ତମ ପାଖରେ।
ହଁ କହୁନୁ।
ନା ମ କଣ କହିଲ ଆମର ତ ଏବେ ଫସ ତମର ତ ପଇସା ଫଇସା ସରିଗଲାଣି। ସେ ପଚାରୁଥିଲି କଣ କେମିତି ପଢ଼ାପଢ଼ି କଲେ ଭଲ ମାର୍କ ରହିବ। ଆଉ ତୋ ପୂର୍ବ ଗୁଡା ତ ସେମିତି କିଛି ଭଲ ମାର୍କ ନାହିଁ କିଛି। ଖରାପ ହେଇଯାଇଛି ମାନେ ଅଧିକ ନୁହେଁ ଗୋଟେ ଦିଟା। ପେପରରେ ବାକ ପଳି ଆସିଛି। ତ ସେଥିପାଇଁ ମୁଁ ପଚାରୁଥିଲି କଣ କେମିତି ପଢିବି ପଢିଲେ ଭଲ ମାର୍କ ରଖିବି ଆଉ ଟିକେ କହିଦିଅ କେମିତି କଣ ଚତୁର୍ଥ ସେମିଷ୍ଟାର ଯୋଉ ହବ ଆମର। ଆଉ କିଛି ଦିନ ପରେ ଏ ରଜ ଆସୁଛି ରଜ ଫଜ ସବୁ ବୁଲାବୁଲି ସରିବ ବୁଲାବୁଲି କଲେ। ଏ କଲେଜ ଟା ଖୋଲିବ ତାପରେ କେମିତି କଣ ପଢାପଢି କରିବି। କଲେ ଆମର ସେମି ଷ୍ଟାର୍ ଭଲରେ ଯିବ।
ଶୁଣ ମୁଁ କହୁଛି।
ହିଁ।
ଆ ପ୍ରଥମେ ତ ତୁ ଇଏ କରିବୁ ଫାଷ୍ଟ ପୂର୍ବ ଆମ ଆମ ଶ୍ରେଣୀର ପ୍ରଶ୍ନପତ୍ର ଆଣିବୁ।
ତମ ଆମ ଯୋଉ ତମ ଯୋଉ ପଳେଇଛ ଯୋଉ ପୂର୍ବ ବର୍ଷ ପିଲା ଯେତିକି ସବୁ
ହଁ ତାଙ୍କଠୁ ଆଣିବୁ ନହେଲେ ମୁଁ ତତେ ଦେଇଦେବି କଲେଜ କୁ ଯାଇକି
ହଁ।
ସେ ପ୍ରଶ୍ନ ପତ୍ର ଆଣିବୁ ଦେଖିବୁ ଯେ ପୂର୍ବ ବର୍ଷରେ କୋଉ କୋଉ ପ୍ରଶ୍ନ ପଡି ଯାଇଛି। କୋଉ କୋଉ ବିଷୟରୁ ଅଧିକ ଆସିଛି କୋଉ କୋଉ କୋଶ୍ଚିନ୍ ପଡି ଯାଇଛି ତାକୁ ତୁ ବାଦ ଛାଡିକି ଆଉ ଯାହା ରହିଲା ତତେ ଲାଗୁଚ କି ଏଇଟା ବେଶୀ ପଢିପାରେ ଏ ଲାଗୁଚି ତତେ ବେଶୀ ଗୁରୁତଵପୂର୍ଣ୍ଣ କୋଶ୍ଚନ ଲାଗୁଛି ତାକୁ ଆଗେ ଲେଖିବୁ।
ହଁ।
ଲେଖି ସାରିବୁ ଲେଖି ସାରିକି ବେଶୀ ତାକୁ ପଢିବୁ ବୁଝିବୁ ତାପରେ ନିଜେ ତାକୁ ତୁ ଭାବିବୁ କି ନାଇଁ ଏଇଟା ମୋର ହେଇଗଲା ହେଇଗଲା ପରେ ତାପରେ ପୁଣି ଦ୍ଵିତୀୟ ବିଷୟକୁ ଯିବୁ। ଏତେ ବିଷୟକୁ ଯାଇକି ଏମିତି ଇମ୍ପୋର୍ଟାନ୍ସ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସବୁ ଆଗେ ବାଛିିକି ଲେଖିଦବୁ ତାପରେ ସେଇଠୁ ଦେଖିବୁ କି କୋଉ ବିଷୟରୁୁ ଆସୁଛି?
ହଉ ଟିକେ ଶୁଣ ଯୋଉ ମୁଁ କହୁଛି କଣ କହିଲ ଆମର ଯୋଉ ଯୋଉଟା ଆମର ଭଲ ଲାଗିଲା ତାକୁ ବହି ଭିତରୁ ବାହାରିକି ତା ଉତ୍ତରଟା ଲେଖିଦେବି ପ୍ରଥମ ଉତର ଲେଖିକି ତାକୁ ଥରେ ଦି ଥର ଚାରଥର ପଢିକି ମନ ରଖିବି
ହଁ।
ମୁଁ ରଖିବି ଆଉ ଯୋଉ କୋଶ୍ଚିନ୍ଟ ମାନେଙ୍କର ପ୍ରଶ୍ନଟା ମୋତେ ଭଲ ଲାଗିବ ମାନେ ଦେଖେଇ ଏଇଟା ପଡ଼ିଛି ଏ ଧର ଏ ଏଇ ଏଇ ବିଷୟରୁୁ ଅଧିକା ପଡିଚି କଣ କହିଲ ତମ ବର୍ଷରେ ଏ ବିଷୟରୁ ଅଧିକା ପଢୁଛି ଆମ ବର୍ଷରେ ସେ ବିଷୟରେ ଅଧିକା ପଡିବ କି କମ ପଡିବ ସେଟା କେମିତି ତମକୁ ଜାଣିବି,?
ହଁ ଦେଖ ଦେଖେ କଣ କରିବୁ ନା ଆମ ଗୋଟେ ବିଷୟରେ ପ୍ରାୟ ଚାରି ରୁ ପାଞ୍ଚଟି ରହୁଛି ଲଙ୍ଗ କୋଶ୍ଚିନ୍ ବେଶୀ ରହୁଛି ହଁ ବେଶୀ ପ୍ରଶ୍ନ ରହୁଛି। ତ ତୁ କଣ କରିବୁ ନା ସାତ ମାର୍କ ର ପଡୁଛି କୋଶ୍ଚିନ୍?
ହଁ।
ସାତ ମାର୍କ ର କୋଶ୍ଚିନ୍ ଯେହେତୁ ପଢୁଛି ତୁ ଦେଖିବୁ କି? ପୂର୍ବ ବର୍ଷ କେତେ ପଡିଥିଲା ସେଇ ବିଷୟରୁ କେତେଟା ପଡିଥିଲା ଯେହେତୁ ଆମର ସାତ୍ ଟା କୋଶ୍ଚିନ ରହୁଛି ଦିଟା ପଡି ଯାଇଛି ତ ଆଉ ପାଞ୍ଚଟି ହଁ ବଡ ପ୍ରଶ୍ନ ଆଉ ଦି ଗୋଟେ ଗୋଟିଏ ବିଷୟରୁ ଗୋଟେ ବିଷୟରେ ସାତଟି କୋଶ୍ଚିନ ରହିଲେ ଦିଟା ଆମ ଆମ ପରୀକ୍ଷାରେ ପଡିଗଲା। ଆଉ ରହିଲା ପାଞ୍ଚଟା ସେ ପାଞ୍ଚଟା କୁ ଦେଖିବୁ।
ହଁ ହଁ।
ସେଇ ଦିଟାକୁ ଆଉ ଦେଖି ହଁ।
ହଁ ସେ ଦିଟାକୁ ଦେଖିବାକୁ ପଡିବ ନା ଦେଖିବାକୁ ପଡିବନି। ମନେ ରଖିବା ପାଇଁ ଥରେ ଦି ଥର ଖାଲି ପଡି ଦେଇଥିବା। ସେଇ ପ୍ରଶ୍ନଟା ବି ଯଦି ଆସିବ ଆମେ ସେଇଟା କରିପାରିବା ବି?
କରିପାରୁଥିବୁ ହଁ ହଁ ଯଦି ସେମିତି ଇଏ ହେଇଗଲା ବାର ବାର ଆସିଗଲା ସେଇ ପ୍ରଶ୍ନ। ତ ତୁ ସେଇଟା ପଢି ଦେଇଥିବୁ ଯେମିତି ତୁ ଲେଖ ଲେଖିପାରୁଥିବୁ ତା ବିଷୟରେ ତୋର ଜ୍ଞାନ ଥିବ।
ହଁ ମାନେ ବୁଝିପାରୁଛି ସବୁ କିନ୍ତୁ ପଢିବାକୁ ପଢିବ।
ପଢିବାକୁ କିନ୍ତୁ ପଡିବ ଆ ନହେଲେ ହବନି।
ପଢିକି ନମନ ରଖିଲେ କିଛି ହବନି।
ହବନି ପୁଣି ଆଗକୁ ତୁ ବି କିଛି ଉଚ୍ଚ ପଢିବୁ ପଢିବୁ। ହଉ ଖାଲି ଏମତି ଏଇ ବିଷୟକୁୁ ଖାଲି ଆଖି ଆଗରେ ରଖିଲେ ହବ କି ଆଗକୁ ତୁ କିଛି କରିବୁ ସେ ସବୁ ପଢିବା ପାଇଁ ପଡିବ।
ଉୁଁ ଟିକେ ମାନେ ଉ ଆମର ଆମ ଯୋଉ ବିଭାଗକୁ ଆମ ଯୋଉ କଲେଜ ବିଭାଗକୁ ଆମର ଯୋଉ ଇତିହାସ ବିଭାଗକୁ ଯାଇକି। ହ
ହଁ ବହି ହଁ ସାରଙ୍କୁ।
ପଚାରିକି ପ୍ରଶ୍ନର ଉତ୍ତର ଆଣିବି ଆଣିବି। ସାର୍ ବି ସାହାଯ୍ୟ କରନ୍ତି ଆମ ସାର୍ ମାନେ ବହୁତ ଭଲ ସାହାଯ୍ୟ କରନ୍ତି। ତାଙ୍କଠୁ ପ୍ରଶ୍ନ ପତ୍ର ଆଣିକି ମୁଁ ନିଜେରେ ସେଇଠୁ ବି ମୁଁ ମୋର ବହି ଆଣିକି ବହି ଆଣିବି ଆମକୁ ବି ବହି ବି ମାଗଣା ଦଉଛନ୍ତି ପଢିବା ପାଇଁ। ଏ ଯା ତମର ସେମିଷ୍ଟାର ସରିଲେ ତମେ ନେଇକି ଦେଇଦବ ଆମେ ପଢିବୁ। ନାନ ମୁଁ ସେଇ ବହି ଆଣିକି ହବ ନା ଅଲଗା କିଣିବାକୁ ପଡିବ ନା କଣ କେମିତି ସେଏ ହବ? ସେଇ ବହି ଆଣିକି ପଢିଲେ ବି ହେଇଯିବ?
ହଁ ଯଦି ହେଇପାରୁଛି ସବୁଙ୍କୁ କୋଶ୍ଚିନ୍ ସବୁ ପ୍ରଶ୍ନ ମିଳି ଯାଉଛି?
ହଁ।
ଅଲଗା କିଛି ବହି ଆଣିବା ଦରକାର ନାହିଁ ଆମର ସେଇ ବହିରେ ହେଇଯିବ। ଆଉ ବି ମେନ୍ କଥା ହେଲା ତବୁ ହାତରେ କିଛି ଇଏ କରିବୁ ଲେଖିବୁ ତାକୁ ବାର ବାରମ୍ବାର ଲେଖିବୁ ଲେଖିଲେ ହିଁ ମନେ ରହିବ।
ଲେଖା ତ ପ୍ରାକ୍ଟିସ କରୁଛି ଲେଖା ଲେଖି
ହୁଁ ଲେଖା ପ୍ରାକ୍ଟିସ ବି କରିବୁ ତତେ ହିଁ ପରୀକ୍ଷାରେ ସୁବିଧା ହବ।
କିନ୍ତୁ କଣ କହିଲ ମୁଁ ଗୋଟେ ଜିନିଷ ପଢ଼ିକି ମନ ରଖି ଦେଉଛନ୍ତି ଆଜି ଥର ଗୋଟେ ଚାପ୍ଟର ଲାଗିଲା ମତେ ଦୁଇ ଦିନ ସାରିବାକୁ ଚବିଶଟା ପଚିଶ ଟା କଣ କହିଲେ ପେଜ ରହିଯାଉଛି ମୋତେ ଗୋଟେ ଦିନ ମର ସାରି ପାରୁନ କାହିଁ କିଲ ପିବାକୁ ଇଛା ହଉନି ବୁଲୁଛି ଖେଳୁଛି ଫୋନ ଦେଖୁଛି କଣ କରୁଛି। ତାପରେ ଦି ଦିନ ଲାଗିଯ ଚପଟର ପଢିକି ସାରିଲା ବଳୁ ସେ ବିଷୟ ପଢି ସାରିଦଲି ଯଦି ତାକୁ ଲେଖିଥିଲଥ ଯେତେଲେ ମୋ ମନ ନେଇଇିଥିଲା। ତାପରେ ତ କିଛି ଦିନ ଛାଡ଼ିଦେବି ସପ୍ତାହେ ଦି ସପ୍ତାହେ। ତିନି ସପ୍ତାହ ଛାଡିଦେଲି ତାପରେ ସେଇ ଜିନିଷ ଟା ମୋର ମନ ପଡଉୁନି ମନ ନ ପଡିଲା ବେଳକୁ ମୋତେ ଭାରି ଅସୁବିଧା ହଉଛି ଚିଡିି ମାରୁଛି ମୁଁ ନିଜ ଉପରେ ଏ ମନ ପଡୁନି ଏ ପଡୁନି କେତେ ସେ ବିଷୟ ପଢିବୁ। ଥରେ ପଡିବୁ ତା ଆଗକୁ ଆଉ ଯିବୁ ନା? କୋଡିଏଟା ପଚିଶ ଟା ବିଷୟ ରହିଲାଣି ସବୁ ଗୋଟିଏ ତ ବହିନୁ ନା। ଛଅଟା ବହି ହେଲାଣି ଆମର ଆସିକି।
ହୁଁ।
ତମେ ତ ପଢିକି ଆସିିଥିବ ତମେ ଜାଣିଛ ସବୁ ଜିନିଷ। ଆମ ବେଳକୁ କିଛିଟା ନୂଆ ଚେଞ୍ଜ ହେଇଛି ଆଉ।
ହଁ ତମର ବହୁତ ବିଷୟ ମିଶା ହେଇଛି।
ହଁ।
କ ତୁ କଣ କରିବୁ ନା ଆଗେ ଗୋଟେ ତୋର ଦୈନଦିନ କାର୍ଯ୍ୟ ଲେଖେ। କେତେବେଳେ ଉଠିବୁ କେତେବେଳେ କଣ କରିବୁ ଯ ଯାହା ଆଜି ପଢିଲୁ ତାକୁ ବି ମନେ ମନେ ତୁ ଭାବୁଥୁବୁ ସବୁବେଳେ କି ମୁଁ ଆଜି ଏଇଟା ପଢିଲି। ଏଇଟା ପଢିଦେଲୁ ମାନେ ତୁ ଛାଡିଦେଲୁ ତାପରେ ଅଲଗା କାମ କଲୁ ସେଟା ହବନି।
ହଁ ହଁ।
ତୁ ମନେ ମନେ ଭାବୁଥିବୁ କି ତୁ କଣ ଲେଖିଲୁ ଦି ଦିନି ପରେ ଦି ଘଣ୍ଟା ପରେ ପାଞ୍ଚ ଦିନ ଘଣ୍ଟା ପରେ ଖାଉଥୁବୁ ତାକୁ ବି ମନେ ରଖୁଥୁବୁ ମନେ ପକଉଥୁବୁ କି ନାଇଁ ମୁଁ ଆଜି ଏଟା ପଢିଲି। ସେମିତି କଲେ ହେଁ କିଛି କିଛି ମନେ ରହିବ। ଯେତିକି ମନେ ପଡୁଚି ସେତିକି ମନେ ପକେଇବୁ।
ହଁ ମାନେ, ମୁଁ ସେଇୟାପଚାରୁଥିଲି ଯୋଉ ଗୋଟେ ଜିନିଷ ଟା ପଢିକି ଲେଖିଲେ, ପଢିକି ଲେଖିଲେ ବାରମ୍ବାର ତାକୁ ଇଏ କଲେ ସେ ତାର ମନ ରହିଯିବ। ଏଇ
ବାର୍, ବାର୍, ବାର୍, ବାର୍ ମନେ ରଖିବୁ।
ତମର କଣ କେମିତି ହେଇଥିଲା ଯୋ ଫୋର୍ ସେମିଷ୍ଟାରଟା?
ହଁ ମୋର ଫୋ-ଫୋର୍ ସେମିଷ୍ଟାର୍ ଭଲ ହେଇଥିଲା
ହଁ।
ଅ ଫିପ୍ ସେମିଷ୍ଟାର୍ ବିଭଲ ହେଇଥିଲା, ଭଲ ହେଇଚି ମୋର ସବୁ। ବ୍ୟାକ ତ ଲାଗିନି ଆଉ, ମେନ୍ କଥା ହେଲା ଏଇଟା ହିଁ ମେନ୍। ତମର ଇଏ ନ ଲାଗୁ, ନହେଲେ ତମେ ଗୋଟେ ବର୍ଷ ପୁଣି ରହିଯିବ, ସେଇ ପରୀକ୍ଷା ଆଉଥରେ ଦବ। ହଁଜ୍ ଏଇ ବର୍ଷ ଯେହେତୁ ଜାଣିପାରୁଥୁବୁ ତ।
ହଁ ହଁ ଅସୁବିଧା ରେ ବି ପାରି ହଁ ହଁ ଅସୁବିଧା ଏବେ ହବ। ସେଥିପାଇଁ ତମୁକୁ ମୁଁ ପା ପଚାରିଲି, ମୁଁ କହିଲି ଦିଦି ଘରିକା ପଳେଇଲେଣି, ଦେଖିବା ମୁଁ ତାଙ୍କୁ ପ-କଲ୍ କରି ପଚାରେ କଣ କେମିତି ସେ ଦେଇଥିଲେ, ଆମେ କେମିତି ଭଲରେ ପଢିବୁ ଆଗୁକୁ ସିଏ ଯେତିକି ପଢିଚନ୍ତି ଆମକୁ ଅଧିକା ବି ବୁଝେଇ ଦେବେ, ଏମିତି ଏମିତି କଲେ ଏଇୟା, ଏଇୟା କଲେ ସବୁ ଭଲ ହବ। ସେଥିପାଇଁ ମୁଁ ତମକୁ କଲ୍ କରିିକି ପଚାରିଲି କଣ କେମିତି କଲେ ପଢିଲେ କଣ କେମିତି ହବ, କଣ ନାଇଁ, ତମେ ତ ସେଇ ବାଟରେ ଆସିଛ ନା, ତମେ
ଥରେ ବି ଆମର ଗୋଟେ ସାଙ୍ଗ ତାକୁ ପଚାରିଲେବି ଭଲ ହବ।
ହଁ ସିଏ ତ ମୋ ଭାଇ ହବ, ତାକୁ ମୁଁ ପଚାରୁଚି, ସିଏ ତ ଏବେ କଣ କୁଆଡେ ପଳେଇଚି ନା କଣ, ମୁଁ ଆଉ ଜାଣିନି ତା କଥା ଭଲରେ ସେଥିପାଇଁ ତମକୁ କଲ୍ କର୍ଥିନି ମୁଁ କଁ ତମେ ଜାଣିଥବ କାଳେ? ମାଁ ତାଠାରୁ ଅଧିକା ଜାଣିଥବ, କି କଣ କରିଥବ, ସେଥପାଇଁ ଜଣ ନ୍ତୁ କଥାଟା ହିଁ ଆଦାୟ କଲେ ଜାଣି ହବ। ଆଉ ଜଣେ କହିଦେଲେ କେମିତି ହବ, ତମଠୁ କହିଲି, ଆଉ ଜଣଙ୍କୁ ପଚାରିବି ସେ ତାଙ୍କ କହିବେ, ତାଙ୍କ ସେ କଁ ନିଜେ ଅନୁତାପ କରିଚନ୍ତି, ଭଲ ମାର୍କ ରଖିଚନ୍ତି। ସେଇଥିପାଇଁ ମୁଁ ତ ମୁଁ କଲ୍ କଲି, ମାନେ ଦିଦିଙ୍କୁ କଲ୍ କରି ପଚାରେ ତାପରେ ମୁଁ ତାକୁ ବି ପଚାରିଛି, ସିଏ ବି- ମତେ ବି କହିଛି। ସିଏ ଆମ ଘର ପାଖରେ ଯେହେତୁ ହବ ସିଏ ତା ହିସାବରେ ସିଏ ଯେତିକି ପଢିଚି ସେତିକି ଜାଣିଚି। ମତେ ତା ସବୁ କଥା କହିଚି। ଏମତି ଏମିତି ପଢିଲେ ଏମତି ଏମିତି କରିବୁ ଏଇଆ ଏଇଆ କରିବୁ। ଆମ ଇତିହାସ ବିିଭାଗକୁ ଯାଇଁ ବହି ଆଣିବୁ, ଏଇ ଏଇ ପାଠ ପଢିବୁ। ଆଗରୁ ବି ବହି ଆଣିଛି, ସେ କହିଲା ଏ ବହି ନୁହେଁ ସାର୍ ଙ୍କୁ ପଚାରି ଭଲ ବହି ଆଣିବୁ। ସାରେ ନୂଆ ବହି ଆଣିଥେବେ, ତମର ଉଁ, କିଛିଟା ମିଶିଥବ ଅଲଗା ହୁଁ ହୁଁ ଭଲ ଲେଖକ ଲେଖୁଥିବେ। ‌ଅଲଗା କିଛି ଟା ମିଶିଥବ ତମ ଵହିରେ ମାନେ ନୂଆ ନୂଆ ଜିନିଷ ତମେ ଜାଣିବାକୁ ପାଇବ। ବାହାରେ କଣ ହେଲା ଏ
ହଁ ବାହାରେ କଣ ହଉଚି, ସେ ସବୁ ଜିନିଷ ବି
ମୁଁ ଭାବିଲି, ନୂଆ ନୂଆ ନିଶିିତ ସବୁ ଆଧୁନିକ ଜିନିଷ। ସେଇଥିପାଇଁ ସେ କହିଥିଲା ସେଇଆ ଯେତେବେଳେ ତମକୁ ପଚାରିଲି ତମେ କହିଲ, ପଢିବ ବାରମ୍ବାର ଲେଖିବ ତାକୁ। ଲେଖିକି ମ ବାରମ୍ବାର ପଢିବ ମନକୁ ମନ ଭାବିବ ଯାହା କରିଥିବ ଯୋଉଟା ପଢିଥିବ ମନକୁ ମନ ଭାବିବ ତବେ ସେଇଟା।
ହୁଁ ଯେତେ ହଉ ଯେତେ ଲେ ଖିପାରିବୁ, ଲେଖା ବି ତୋର ଅଭ୍ୟାସ ହବ ସେ ଜିନିଷ ବି ମନେ ରହିବ।
ଲେଖା ତ ଲେଖୁଛି, ଲେଖୁଛି କମ୍ କିନ୍ତୁ ପାଠ ପଢୁଛି ଅଧିକା। ମାନେ ଲେଖା ଟା ମୁଁ ଗୋଟେ ବିଷୟ କୁ ତିନି ଚାରି ଥର ପଢି ସାରିଲା ପରେ ଯାଇ ତାକୁ ଲେଖୁଛି। ନେଇ ମନ ଦୋଉଛି ତାପରେ କିଛି ଦିନ
ତା ଓଲୋଟା ଟା କର, ଲେଖ୍ ବହୁତ୍ ପଢ କମ୍। ଲେଖିଲେ ତୁ ଜାଣିପାରିବୁ ଯେ କା ତୁ ଲେଖିଲେ ହିଁ ପଢି ପଢି ଲେଖିବୁ ନା ଜିନିଷ ସ ଡାକି ଡାକି ଲେଖିିଲା ବେଳକୁ ତାର ଆପେ ଆପେ ମନେ ରହିଯିବ।
ହଁ ହଁ।
ଲେଖାଟାକୁ ବେଶୀ ଧ୍ୟାନ ଦେ।
ଓହୋ।
ଅକ୍ଷର ବି ଭଲ ହବ, ମନ ବି ରହିବ।
ଓହୋ। ହଉ ଆଉ ଦିଦି କଣ କହୁଛ କୁହ? ନହେଲେ ମୁଁ ରଖୁଛି? ମୁଁ ଏଉ ଆଡୁ କାଟି ଦଉଛି ଆଉ, ତମେ ଯା କଣ କରିବ ବଧେ। କରିବ ଦିଦି ଆଉ କେବେ କଲ୍ କରିବି ଆଉ।
କହିବୁ ଆଉ ଯଦି କଣ ନ ବୁଝିପାରୁଛୁ ଫୋନ କରିବୁ ଆଉ।
ହଁ ଆଉ ଦରକାର ହେଲେ କହିବି, ହଉ ମୁଁ ରଖୁଛି ଦିଦି?
ହଉ।
ହଁ।
ହଉ।